କଣ କରୁଛ?
ଏଇ ବସିଥିଲି ଆଉ।
ଆଉ ଖାଇବା ପିଇବା ସରିଲାଣି।
ନାଇଁ ନାଇଁ ଖିଆ ପିଆ ସରିନି ହଉଛି ଖାଇବାକୁ।
କଣ ଆଜି ରୋଷେଇ ହଉଛି?
ଆଜି ଆଳୁ ପରଟା।
ଆରେ ବା ବଢ଼ିଆ ଆଉ ଡାକୁନା ଆମକୁ ଖାଇବାକୁ ଟିକେ।
ଆସ।
ମୁଁ କହିଲେ ଡାକୁଚ ଆଉ।
ତମେ କଣ କରୁଚ?
ମୁଁ ଏଇଠି ବସିଛି ଆଉ। ଆଉ ତମର ପଢ଼ାପଢ଼ି ସରିଲାଣି ନା। ହ୍ୟାଲୋ।
ହଁ।
ମୁଁ କହିଲି ତମର ପଢ଼ାପଢ଼ି ସରିଲାଣି ନା।
ହଁ ପଢ଼ାପଢ଼ି ସରିଲାଣି। ପ୍ଲସ୍ ଥ୍ରୀ କମ୍ପ୍ଲିଟ ସରିଯାଇଛି ଏବେ ଭାବୁଛି କଣ କରିବି କମ୍ପ୍ୟୁଟର କ୍ଲାସ ଘରିକା। ଏବେ ତ ଘରେ ଅଛି ଭାବୁଛି କମ୍ପ୍ୟୁଟର କ୍ଲାସ ଘଟିକା କରିବା ପାଇଁକା। ଯିବେ ଆଡ଼ମିସନ୍ କରିବା ପାଇଁ ତାପରେ କ୍ଲାସ୍ କରିବେ ଆଉ।
ହୁଁ ହୁଁ ତଥାପି ମାନେ ପ୍ଲସ ଥ୍ରି ପରେ କଣ ପିଜି ଘରିକା କରିବ କଣ ଭାବିଚ ନା ଖାଲି ଏଇ କ କମ୍ପ୍ୟୁଟର କରିକି ରହିବ।
ନାଇଁ ନାଇଁ ଏବେ କମ୍ପ୍ୟୁଟର କରିବି କମ୍ପ୍ୟୁଟର କମ୍ପ୍ଲିଟ୍ ହେଇସାରିଲା ପରେ ପିଜି ଫିଜି ଆପ ଆପ୍ଲାଏ କରିବି କରିବା ପାଇଁକା ଆଉ।
ଆଚ୍ଛା। ନା ମୁଁ କହୁଥିଲି କି ଆମର ଏ ଯୋଉ ଓପନ ୟୁନିଭର୍ସିଟି ନାହିଁ କି ସମ୍ବଲ ପୁରର, ଅଁ ସେ ଠି ଆମର ମାନେ ଡିଷ୍ଟାନ୍ସରେ ବି ପିଜି ଦଉଛନ୍ତି, ତମେ ପ୍ଲସ୍ଥ୍ରୀଟା ତମର କୋଉଥିରେ କରିଥିଲ? ମାନେ ଆଁ କଳା, ବିଜ୍ଞାନ, ନା କଣ ବାଣିଜ୍ୟ କୋଉଥିରେ?
କଳା ବିଜ୍ଞାନ।
ଆଚ୍ଛା, ତ ତମେ ତାହେଲେ ତ ଆରାମ୍ସେ ବି ଆମର ସମ୍ବଲପୁରୁର ଯୋଉ ଓପନ ୟୁନିଭର୍ସିଟି ଅଛି ତମେ ସେଠି ମାନେ ଡିଷ୍ଟାନ୍ସରେ ବି ମାନେ କୋର୍ସ କରିପାରିବ। ସେଥିରେ ସବୁ ରହୁଛି ଆମର ସବ୍ଜେକ୍ଟ ରହୁଛି। ମାନେ ତମର ଓଡ଼ିଆ, ପଲିଟି ଫଲିଟି ସବୁ ରହୁଛି। ତ ତମେ ଚାହିଁଲେ ବି, ସେଠି ଅନଲାଇନରେ ଆଡ଼ମିସନ୍ କରିବ, ତାର କିଛି ମାନେ ଏଗ୍ଜାମ ବି ରହୁନି, ତମେ ଆରାମ୍ ସେ ସେଥିରେ ଆଡ଼ମିସନ୍ କରିପାରିବ। ତାର ବର୍ଷକୁ ଦିଇଟା ସେସନ୍ ବାହାରୁଛି, ଗୋଟେ ଜୁଲାଇରେ ଆଉ ଗୋଟେ ଡିସେମ୍ବର ଜାନୁଆରୀ ଭିତରେ ବାହାରୁଛି। ତ ତମେ ଆଡ଼ମିସନ୍ କରି ସେଠି ଚାହିଁଲେ ଡିଷ୍ଟାନ୍ସରେ ବି କରିପାରିବ, ତମକୁ ମାନେ ତମ ପା ଖ କଲେଜରେ ତମେ ଦେଇକି ଏଗ୍ଜାମ ଦେଇପାରିବ। ତୁମକୁ ସମ୍ବଲପୁରକୁ ଯିବାକୁ ପଡ଼ିବନି। ଆଉ ତମକୁ ସେମାନେ ତମ କୋର୍ସ ସରିଲା ପରେ ଦି ବର୍ଷିଆ କୋର୍ସ ନା ପିଜିଟା। ତ ସେଇଟା ସରିଗଲା ପରେ ତମକୁ ସାର୍ଟିଫିକେଟ ବି ସେମାନେ ଘରକୁ ପଠେଇଦେବେ। ଏଥିରେ କିଛି ଅସୁବିଧା ହବନି। ଆମାଉଣ୍ଟଟା ଆଠ ହଜାର ପାଖାପାଖି ପଡିବ ମାନେ ସେଟା ହଉଛି ବର୍ଷକୁ, ତାପରେ ବି ତମେ ତ ଜାଣିଥିବ ଏବେ ଆମର ସ୍କଲାରସିପ୍ ବି ଦଉଚନ୍ତି, ତମେ ଯେତିକି ଆଡ଼ମିସନ୍ କରିଥିବ, ସେତିକିବି ତମକୁ ରି ଟନ୍ ପଳେଇ ଆସୁଛି।
ହଁ ଏବେ ତ ଆସୁଛି, ଏ ତ ଭଲ ହଁ, ଭଲ ଫ୍ୟାସ୍ଲିଟ୍ ଅଛି, ମୁଁ ସେଇ କଥା କହିବି ଘରେ କଥା ହେବି। ମୁଁ କଥା ହେଇକି ଇଏ କରିବେ।
ହଁ, ସେଇଟା ତମ ପାଇଁକି ସୁବିଧା ହବ ମାନେ ତମେ ଘରେ ବି ରହିପାରିବ ଆ ମାନେ ତମ ପାଖ କଲେଜକୁୁ ଯାଇକି ଏକ୍ଜାମ୍ ଦବ। ଆ ମାନେ ସେଇଠି ହିଁ ସବୁ ତମର ଯୋଉ ଆମର କଣ ରୁହେ କହିଲା ଆସାଇନ୍ ମେଣ୍ଟ ପରିକା। ତ ସେଇଠି ତମେ ଲେଖିକି ସେଇଠି ଡିପୋଜିଟ୍ କରିବ। ସେ ମାନେ, ତମ ଘର ପାଖ କଲେଜ୍ ତମେ ଦବନା ଏକ୍ଜାମ୍ ସେଣ୍ଟର। ତ ସେଇଠି ଡିପୋଜିଟ୍ କରିବ, ସେଇଠି ଏକ୍ଜାମ ଦବ। ତାପରେ ବି ଏଇଟା ଗୋଟେ ସୁବିଧା ତାଙ୍କର ବର୍ଷକୁ ଦିଇଟା ହିଁ ଏକ୍ଜାମ, ମାନେ ଉଁ ଆମର ଗୋଟେ ବର୍ଷରେ ଦିଇଟା ଏକ୍ଜାମ, ତ ଆରାମ୍ସେ ତମେ ଦେଇପାରିବ।
ନାଇଁ ମୁଁ ଏଇଟା ଡରୁଥିଲି କି ମାନେ ଘର ଛାଡ଼ିକି ବାହାରେ ରହିବା କାହିଁନା ମୋର ଅଭ୍ୟାସ ନାଇଁ କୋଉଠି ଯାଇଁକି ବାହାରେ ରହି କି, ମାନେ ମୁଁ ରହିପାରେନି ନା ସେଥିପାଇଁ ଟିକେ ମୁଁ ଭାବୁଥିଲି ମୁଁ କଲେ ମାନେ କୋଉଠି ହଷ୍ଟେଲ ରହିବା ପଡ଼ିବ, କୋଉଠି ବାହାରେ ରହିବା ପଡ଼ିବ ସେଥିପାଇଁକା ମୁଁ ଘରେ କହିନଥିଲି କି ମୁଁ କିଛି କରିବି ବୋଲି, ସେ କହିଲେ କି ତମେ ତୁ ଆଡମିସନ୍ କର୍ ସେ ଘର ଯୋଉ କମ୍ପ୍ୟୁଟର କ୍ଲାସ୍ କରିଦେ ଆଡ଼ମିସନ୍। ଏଇଟି ତ ଘର ପାଖରେ ଯିବୁ କରିକି ଆସିବୁ ସେ ସେଥିପାଇଁ ମୁଁ ଘରୁ ଛାଡ଼ି ଯିବିନି ବୋଲି ସେଥିପାଇଁକା ମୁଁ କିଛି ଘରେ କଣ ତ ତମେ ମତେ ଏତେ ଇଏ କରିକି କହିଲ ତ ମୁଁ କହିବି ଏତେ ଫାସ୍ଲିଟି ଅଛି ତ ମୁଁ ଘରେ କଥା ହେବି।
ହଁ, ଆରାମ୍ ସେ କିଛି ମାନେ ଅସୁବିଧା ହିଁ ନାହିଁ। ତାପରେ ବି ମାନେ କଣ କହିଲ? ତମକୁ ସେଥିରେ ଭଲ ମାର୍କ ବି ଦଉଚନ୍ତି, ମାନେ ଉଁ ଆସାଇନମେଣ୍ଟ ହେଲା, କି ତମ ଏକ୍ଜାମ୍ ହେଲା ସବୁ ପ୍ରକାର ଫାସିଲିଟି ଅ ଛି ସେଠି ମାନେ କଲେଜରେ। ତୁମକୁ ମାନେ କହୁଛି ନା ତୁମକୁ, ଇଏ ମିଳିବ। ସ୍କଲାରସିପ୍ ବି ମିଳିଯାଉଛି। ତ କହିବାକୁ ଗଲେ ତମ ହାତରୁ ଦି ତିନି ହଜାର ଟଙ୍କା ହିଁ ବାଜିବ। ନ ହେଲେ, ଆଉ ସବୁ ଯାକ ଯେମିତି ସରକାର ବହନ କଲା ଭଳିଆ, ସେଇ ଭଳିଆ ହିଁ କୋର୍ସଟା ହବ।
ହଁ, ମୋର ବି ସ୍କଲାରସିପ୍ ଆସିଥିଲା କି ମାଟ୍ରିକ ଏକ୍ଜାମରେ ବି ସ୍କଲାରସିପ ଆସିଥିଲା। ପ୍ଲସ୍ ଟୁ ରେ ବି ଆସ୍ ଥିଲା। ପ୍ଲସ୍ ଥ୍ରୀରେ ଏଇ ପକେଇନି, ଏବେ ପକେଇବି। ଏବେ ବି ଆସୁଛି ପ୍ଲସ୍ ଥ୍ରୀରେ ବି ଆସୁଛି ମାନେ ସ୍କଲରସିପ୍।
ହଁ, ନାଇଁ ପକେଇଦେବ ନା। ସେଇଟା ତ ସରକାର ଆମକୁ ଗୋଟେ ସୁବିଧା ଦେଇଛନ୍ତି, ତ ସେଇଟା କାହିଁ ହାତ ଛଡ଼ା ଆମେ କରିବା। ହଁ ତାପରେ ବି ହଁ ହଁ, ମୋର ପିଜି ସରିଗଲାଣି। ମୁଁ ସେଇଠି ହିଁ କରିଥିଲି।
ସେଥିପାଇଁ ଏତେ କଥା ଜାଣିଛ। ଯାହା ହେଉ କହିଲ ବହୁତ ଭଲ କଲ।
ହଁ ହଁ। ନଁ ମୋର ବି ଗୋଟେ ସାଙ୍ଗ, ଗୋଟେ ନା ସିଏ ବି ଦି ତିନିଟା ସବ୍ଜେକ୍ଟରେ କରିସାରିଲାଣି। ମାନେ ଆ ତାଙ୍କର ମାନେ ସେ ପୁଅଟେ ନା, ତ ତାଙ୍କର ଆଉ ସିଏ ମାନେ ଓଡ଼ିଆରେ ପିଜି କରିକି, ତା ପରେ ତାଙ୍କର ଯେଉଁ ଆମର ସାମ୍ବାଦିକତା ଆଉ ଆମର ଲୋକ ସମ୍ପର୍କ ବିଭାଗ। ସିଏ ଏଗୁଡ଼ାକରେ ସବୁଯାକରେ ପିଜି କରି କରିଦେଇଛି ନା। ତ ସିଏ ସେଠୁ ଆଗରୁ ଥିଲା ପାଞ୍ଚ ହଜାର ଟଙ୍କାରେ ହେଇଯାଉଥିଲା। ମାନେ ବର୍ଷକୁ ପାଞ୍ଚ ହଜାର। ଦୁଇ ବର୍ଷକୁ ଦଶ ହଜାର। ଏବେ ତ ଜାଣିଥିବ ସବୁ ରେଟ୍ ବଢ଼ିଲାଣି। ତା ପରେ ସରକାର ତ ସ୍କଲାରସିପ୍ ଦଉଚନ୍ତି। ତ ଏମାନେ ବି ରେଟ୍ ବଢ଼େଇ ଦେଇଚନ୍ତି ଆଉ। ଆଠ ହଜାର କରିଦେଇଚନ୍ତି ଆଉ।
କାଇଁ ନା ମୋ ସାଙ୍ଗ ବି ଜଣେ କରୁଚି। ସିଏ ମାନେ ଆମାଉଣ୍ଟଟା ପୁରା ଅଧିକ ଥିଲା। ସେଇନାଗି ମୁଁ ଡରି ଯାଇଥିଲି। ଘରର ଟିକେ ସେ ଭାବିଚିନ୍ତି, ମୋ ଦିଦି ବି ଅଛନ୍ତି ନା, ସିଏ ବି ପଢୁଛନ୍ତି। ତ ଟିକେ ସେଇ ଇଏରେ ମୁଁ ସେମିତି କିଛି କହୁନି, କହୁନଥିଲି, କାଇଁ ନା ଅଧିକ ଆମାଉଣ୍ଟ ପଡିବ ନା। ତା ତାକୁ ଦେଇକି ତ ମତେ ଦେଲା ବେଳକୁ ତାଙ୍କର ମାନେ ଟିକେ ଇଏ କଷ୍ଟ ଲାଗିବ ନା। ସେଥିପାଇଁ ମୁଁ କିଛି କହୁନଥିଲି।
ହଁ, ନାଇଁ ନାଇଁ, ସିଏ କଣ ହଉଛି? ନା ଆମର ଏ ଅଲଗା ସବୁ ସବୁ କଲେଜ ଆମର ବାଣୀବିିହାର ହେଲା, ରେଭେନ୍ସା ହେଲା ଏଗୁଡ଼ାକରେ ଟିକେ ଅଧିକ ଆମାଉଣ୍ଟ ନେଉଚନ୍ତି, ମାନେ ଅଧିକ ପଇସା ନେଇଯାଉଚନ୍ତି। କିନ୍ତୁ ଏଇଟା ଯୋଉ ଟା ଆମେ କରିବା, ସେମାନଙ୍କର ସବୁ ରେଗୁଲାର କୋର୍ସ। ତମେ ସେଠି ରହିିକି ସେଠିକି ଯାଇକି ସବୁ କ୍ଲାସ୍ କରିକି ତୁମକୁ କରିବାକୁ ପଡୁ। ସମ୍ବଲପୁର, ସେଠିକି ତମେ କଣ ଯିବାକୁ ବି ପଡିବନି? ତୁମେ ନିଜ ପାଖ କଲେଜରେ ଯାଇକି, ତୁମେ ବି ଯଦି ଚାହିଁବ ତାଙ୍କର ରବିବାରକୁ ରବିବାର କ୍ଳାସ୍ ବି ହଉଛି। ତ ସେଠିକି ତମେ ଯାଇକି ବି ମାନେ ପଢିପାରିବ। ସବୁଦିନ କ୍ଲାସ୍ ରଖୁନାହାନ୍ତି। ଏଇଟା ଯେହେତୁ ଏଇଟା ଡିଷ୍ଟାନ୍ସ୍ କୋର୍ସ ନା। ଏଇଟା ତା ପରେ ବି ଆଉ ଗୋଟେ ସୁବିଧା ବି ଅଛି ନା। ତମେ ଡିଷ୍ଟାନ୍ସ୍ କୋର୍ସ ସହିତ ଗୋଟେ ରେଗୁଲାର କୋର୍ସ ବି ତମେ କରିପାରିବ। ତେଣୁ ତୁମେ ଯଦି ପ୍ଲସ୍ ଥ୍ରୀ ପରେ କିଛି ଗୋଟେ ରେଗୁଲାର ଅଲଗା କିଛି ଗୋଟେ ମାନେ ମନେ କର ତୁମେ ଚାହିଁଲ ଏମ୍ ବି ଏ କି କଣ କିଛି ଗୋଟେ ବି କରିବା ପାଇଁ? ତମ ଇଚ୍ଛା ମୁତାବକ ରେଗୁଲାର କିଛି ଗୋଟେ କୋର୍ସ ହେଲା ତ ତମେ ସେଠି କରିକି ତମେ ଏଠି ଡିଷ୍ଟାନ୍ସରେ ବି ତମ ପିଜି ଟାକୁ କଣ୍ଟିନ୍ୟୁ କରିପାରିବ।
ଆଚ୍ଛା। ମାନେ ମାନେ ଫୋନ୍ ଅନଲାଇନ୍ ରେ ମାନେ ଆଡମିସନ୍ କରିବେ ନା ସେ ଠି ସମ୍ବଲପୁର ଯିବାକୁ ପଡ଼ିବ ଆଡ଼ମିସନ୍ କରିବା ପାଇଁ?
ସବୁ ଅନଲାଇନ୍ କିଛି ତମକୁ କୁଆଡ଼େ ବି ଯିବାକୁ ପଡ଼ିବନି। ସବୁ ଅନଲାଇନ୍ ରେ ହିଁ ହବ।
ଭଲ।
ହୁଁ ଆମର ତ ଆମର ତ ଏମିତି ବି ହେଇଥିଲା ମୁଁ ଯେତବଳେ ଏକ୍ଜାମ ଦଉଥିଲି ନା ସେ ସେତବଳେ କରୋନାସ୍ ହେଇ ଥିଲା ତଃ ମାନେ ପରୀକ୍ଷା ବି ଅନଲାଇନ୍ ରେ କରଦେଲେ। ମାନେ ଆଉ କୁଆଡ଼େ ଯିବାକୁ ପଡ଼ିଲାନି ଘରେ ବସିକି ତମେ ଫୋନରେ ବି ଏଗ୍ଜାମ ଦେଇପାରିବ।
ଭଲ ଆଉ।
ନାଇଁମ
ଏବେ ସ ମାନେ ଏବେ ଫୋନ୍ ଟା ବାହାରଚି ମାନେ ସମସ୍ତଙ୍କ ପାଇଁ ସୁବିଧା ହଉଚି ମାନେ ଘରେ ବସିକି ତମେ ଜଣଙ୍କ ସହିତ ଭିଡିଓ କଲ୍ କରି କଥ ଥା ହେଇପାରିବ ଯେତେ ଦୂରରେ ଥିଲେ। ଆଉ ଏମତି ବି ସୁବିଧା ହେଲାନି ଅନଲାଇନ୍ କ୍ଲାସ ବି ମାନେ କରିକି ବି ଏଗ୍ଜାମ ବି ଦେଇପାରିବ।
ସବୁ ଏବେ ତ ମାନେ ପାଠପଢ଼ା ପାଇଁ କହିବାକୁ ଗଲେ ଫୋନରେ ସବୁ ପ୍ରକାର ସୁବିଧା ହେଇଯାଉଚି। ମାନେ ତମେ ଯେକୌଣସି ବିଷୟ ବି ଚାହୁଁଚ ମାନେ ଛୋଟଠୁ ବଡ଼ ପର୍ଯ୍ୟନ୍ତ ଯେତେ ବିଷୟ ଆମର ରହିଲା ସବୁ ବିଷ ତର କୋଶ୍ଚିନ୍ ଆନ୍ସର ହେଲା ମାନେ ଆମର ତା ବିଷୟବସ୍ତୁ ହେଲା ସବୁ ଆମେ ମାନେ ୟୁଟ୍ୟୁବୁରୁ ଖୋଜିକିବି ପାଇପାରୁଚେ। ଆଉ ଏମିତି ବି ଗୋଟେ ସୁବିଧା ହେଇଯାଇଚି କି ମାନେ ଗୋଟେ ଶିକ୍ଷକ ପାଖୁରୁ ଆମେ ଜ୍ଞାନ ପାଉନେ। ୟୁଟ୍ୟୁବରେ ବହୁତ ଲୋକ ମାନେ ବହୁ ଶିକ୍ଷକ ପଢ଼ଉଚନ୍ତି। ଆମେ ଦି ତିନିଟା ଶିକ୍ଷକଙ୍କର ଦେଖୁଚେ ଯୋଉଟା ଆମକୁ ଭଲ ଲାଗୁଚି ଆମେ ବୁଝିପାରୁଚେ ତାକୁ ହିଁ ଆମେ ଗ୍ରହଣ କରୁଚେ ନହେଲେ ଆଗ ଭଳିଆ କଣ ଗୋଟେ ଆମକୁ ଟିଉସନ ଟି ଚର ଆସିଲେ ପଢ଼େଇ ଦେଲେ ବାସ୍ ତାକୁ ହିଁ ବୁଝିଲୁ କି ସ୍କୁଲ କୁ ଗଲୁ ସେ ଗୋଟେ ଶିକ୍ଷକ ପଢ଼େ ତାକୁ ବୁଝିଦେଲୁ ସଇଲା।
ହଁ ଏବେ ଫୋନ ତ ବହୁତ ସୁବିଧା ହେଇଯାଇଚି ଯେକୌଣସି ଜିନଷ ଦରକାର ହଉଚି ଅର୍ଜେଣ୍ଟ ବି ଦର କାର ହଉଚି ତ ୟୁଟ୍ୟୁବରେ ମାର କି ଗୁଗୁଲୁ ରେ ବି ସର୍ଚ କର। ଏବେ ବହୁତ କିଛି ମାନେ ସୁବିଧା ମାନେ ମିଳିଯାଉଚି ସେତିକି ବି ନୂଆ ନେ ଟିଚର ମାନେ ବି ସେତିକି ବି ଇଏ କରୁନାହାନ୍ତି ଟିଚର ମାନଙ୍କୁ ବି ଏବେ ନ ଆସିଲେ ବି ସେମାନେ ବି ୟୁଟ୍ୟୁବରେ ମାରୁଚନ୍ତି ଗୁଗୁଲୁ ରେ ସର୍ଚ୍ଚ କରୁଚନ୍ତି।
ହଁ। ହଁ ଭୁଲ ସୁବିଧା ଏବେ କିଛି ଆଉ ମାନେ କରିବାକୁ ପଡ଼ୁନି ହାତ ଗୋଡ଼ ଲାଗୁନି। ଖାଲି ପାଠ ପଢ଼ିବାର ଅଛି। ସବୁ ଜିନଷ ମାନେ ଯୋଉ ଆମର କହୁନାହାନ୍ତି ଆ ସବୁ ମ୍ୟାଟେରିଆଲ ଅ ଅ ସବୁ ଆଭେଲେବୁଲ ଅଛି। ଖାଲି ତମେ ମନ ଦେଇ ପାଠ ପଢ଼।
ଆଗରୁ ପିଲାମାନେ ଅନ୍ଧାରରେ ପାଠ ପଢ଼ିକି ବି ଓରଲିନ ଏବେ କାଁ ପିଲା ତାଙ୍କୁ ଯେତେ ଫାଷ୍ଟଲିଟ ଦେଲେ ବି ସେମାନେ ନିହାତି କିଛି ନା କିଛି କୋଉ ଥିରେ ମି ଫେଲ ହେଇଯାଉ କିନ୍ତୁ ଗୋଟେ ଗୋଟେ ସବଜେକ୍ଟ ରେ ଫେଲ୍‌ ଯାଉଚନ୍ତି।
ହଁ ତାପରେ ବି ଆଗରୁ କମ୍ପିଟିସନ୍ ଟିକେ କମ୍ ଥିଲା। ଏବେ କମ୍ପିଟିସନ୍ ଟା ବହୁତ ଅଧିକା। ତମେ ଏବେ ନିଜେ କୁହ। ତ ଆମେ ଏବେ ଗୋଟେ ଶିକ୍ଷକତା କରିବାକୁ ଗଲେ ଗୋଟେ ଶିକ୍ଷକତା ମନେକର ଦି ହଜାର କିନ୍ତୁ ପିଲା ପକେଇବେ ଫର୍ମ ଦି ଲକ୍ଷ।
ହଁ। ମୋ ଦିଦି ବି ଏବେ ପକେଇଥିଲେ ଫର୍ମ ପକେଇଥିଲେ। ମାନେ ଗୋଟେ ଗୋଟେ ମାର୍କରେ ତାଙ୍କର ରିଜେକ୍ଟ ହେଇଗଲା।
ଆସେ।
ମାନେ ଏତେ ମାନେ ଏତେ କଷ୍ଟ କରିକି ବି ଏତେ କଷ୍ଟ କରିକି ବି ଗୋଟେ ଗୋଟେ ମା ମାନେ ପିଲାମାନଙ୍କ ମନ ଭାଙ୍ଗି ଯାଇଛି ସେଥିପାଇଁ ଇଚ୍ଛା ବି ହଉନି ତାଙ୍କର କହୁଥିଲେ ଇଏ କରିବା ପାଇଁକା। ଫ୍ରମ ପକେଇବା ପାଇଁ।
ସେଇତ ଗୋ ମାନେ ଭାବ ସେଇ ଗୋଟେ ମାର୍କରେ। ପ୍ରାୟତଃ ତିନିଶହ କି ଚାରିଶହ ପିଲା ଥିବେ ମାନେ ଗୋଟେ ମାର୍କ ଏପଟ ସେପଟରେ।
ହଁ।
ତ ସେ କେମିତି ଆଉ ନେବେ ପିଲାଙ୍କୁ ତା ତଳ ପିଲାଙ୍କୁ କେମିତି ନେବେ?
ତମର ସବୁ ପାଠପଢା ସରିଯାଇଛି ଏବେ
ହଁ ହଁ ମୁଁ କହୁଥିଲି କି ମୁଁ ତାହେଲେ ତମେ ଦେଖ ଘରେ କଥା ହୁଅ ବୁଝ ହେଲା ତାହାଲେ ମତେ ପଚାରିବ ମୁଁ ତମକୁ ତା ସାଇଡର ଲିଙ୍କ ଦେଇଦେବି। ତମେ ସେଇଠି ଯାଇକି ବି ସବୁ କୋର୍ସର କେତେ ପଇସା କଣ ତାର ତାପରେ ବି ଆଉ ଗୋଟେ ଭଲ ସୁବିଧା ଅଛି ସେଥିରେ ମା ମାନେ ଦି ବର୍ଷର କୋର୍ଷ ଭିତରେ କଭର କରିବ। ଯଦି କିଛି ତମସୁୁବିଧା ହେଲା ତମେ ଏଜାମ ନ ଦେଇ ପାରିଲ ଚାରିବର୍ଷ ଭିତରେ ତାକୁ କ୍ଲିୟର କରିବ ହେଲା।
ତ ଏତେ ଭଲ ସୁବିଧା ଅଛି ମୁଁ ଘରେ କହିକି ତମୁ କଲଟା କରିବି କଲଟା କରି ମୋତେ ଟିକେ କହିବ ଆଉ ଭଲସେ ବୁଝେଇଦବ ଆଉ।
ହଁ ହଁ ହଉ ଠିକ୍ ଅଛି ତାହେଲେ ମୁଁ ରଖୁଛି ଆ।
ହଁ ହଁ
ତମେ ବୁଝିକି ମତେ କହିବ ଆଉ।